ହଁ ହ୍ୟାଲୋ। କଣ କରୁଚ।
ଛାତ ଉପରେ ଅଛି।
କଣ ଖାଇଥିଲ। ସବୁ କିଛି ତା ଠିକ। ମୁଁ ଶୋଇଛି ଆଉ।
ଖାଇଲଣି?
ହଁ କାଇକି ଆସିଲି ଏବେ।
କଣ ମାନେ ଆପଣ କଣ ମାରିଦେବି ଗୋଇଠା ଜାଣିନୁ।
ତମେ କଣ କରୁଛ?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
କହିଲି ପରା ଛାତ ଉପରେ ଅଛି।
କଣ ଖାଇଥିଲ?
ଭାତ। ପୋଟଳ ପନିର ମସଲା, ଅଣ୍ଡା ଆମ୍ଲେଟ୍। ମିକଚର୍, ଆମ୍ବ, ଦହି।
ନ ସେଠ ସାଉଣ୍ଡ କମା।
ଆଁ?
ମୋଉଷା ମୌସା ସାଉଣ୍ଡ କମଉନା।
କଣ?
ଆଉ ଦେହ ଭଲ ଅଛି?
ନା।
କ ହୋଉଛି?
ମୋ ପେଟ କାଟୁଛି।
ଓହୋ।
ଆପଣଙ୍କ ଦେହ କମିଲା?
ହଁ ଭଲ ଅଛି ଏବେ ଆଉ।
କାହାକୁ ଗୋଟେ ମେସେଜ କରୁଚ ତ?
ନା ନା କାହାକୁ ନୁହେଁ।
ସ ମେସେଜ୍ ଆସିଲା କାର ଗୋଟେ? ତମ ଫୋନ୍ କୁ।
ହଁ କଣ କୁହନ୍ତୁ, ଏବେ କୋଉଠି ଅଛନ୍ତି?
ଘରେ ଛାତ ଉପରେ।
ଆଉ ଘରେ ସବୁ କିଏ କିଏ ଅଛନ୍ତି ଆପଣଙ୍କର?
ମୋ ନାନି ଆଉ ତା ଦି ପୁଅ।
ଆଉ ନନା?
ନନା ତାଙ୍କ ଗାଁ ରେ।
ସାଙ୍କ ମ୍ୟାଡ଼ାନ।
ନାଇ ।
ଘର କ ନୟାଗଡ଼?
ତା ଶାଶୁଘର ହଉଛି ନୟାଗଡ଼।
ଓହୋ ଆଉ ବଉଦୁରେ।
ବହୁତରେ ଚାକିରି କରୁଛି।
ଓ ତାର ରେଣ୍ଟ ରେ ରଉଛନ୍ତି ସେ।
ହଁ। ଭାଇନା ଘରକୁ ଯିବା ଆସିବା କରୁଛନ୍ତି ଆଉ।
ଓହୋ କାର ନେଇକି ନା କୋଉଥିରେ ଆସନ୍ତି? ତମ ନନା କୋଉଥିରେ ଅଛନ୍ତି?
ଡପ୍ୟୁଟି ରରେଞ୍ଜର।
ହୁଁ, ଆଉ ତମ ଦିଦି?
ଦିଦି ଟିଚର ହଁ।
ହୁଁ।
ଆଉ ତମେ?
ମୁଁ କିଛି କରୁନି ଶୋଇଚି ଆରେ।
କଲେକ୍ଟର
ମୁଁ ନା
ଏଁ ହୁଁ ମୁଁ
ମୁଁ ଆପଣଙ୍କ କଣ କହିପାରିବି?
ନା।
ଆପଣ ଙ୍କ କରୁଛନ୍ତି ଏବେ ପାଠ ପଢାପଢି କରୁଛନ୍ତି ନା ଜବ
ମାରିଦେବି ଗୋଇଠା ହେକା ଜାଣିନୁ। ମୁଁ ପାଠ ପଢୁଛି ଜବ୍ କରୁଛି ସବୁ।
ଓ କି ଜବ ଆପଣ କରୁଚନ୍ତି?
ହଁ।
କି ଜବ କରୁଚ?
ଜବ କରୁଚି ଖାଲି କଥା ହବା ଫୋନରେ।
ଓ।
ଙ୍କ ଖାଇଚ?
ହୁଁ ମୁଁ ଭାତ ମାଛ ଡାଲି
ଆଉ
ସେତିକି।
ଭାତ ମାଛ
ଡାଲି।
ଡାଲି
ହୁଁ ଭାତ ଡାଲି ମାଛ ତରକାରୀ।
ଆଉ ତମ ଘରେ ସବୁ କଣ କରୁଛନ୍ତି?
ଘରେ ସବୁ ଖାଉଛନ୍ତି ଆଉ।
ଘରେ ସବୁ କିଏ କିଏ ଅଛନ୍ତି?
ବୋଉ ଦିଦି ମୋ। ମଉଷା ମାଉସୀ ନାନୀ ଆ ଭଣଜା
ଏଆ ଚେଲ ଆଜି ରବିବାର। କାଲି ଯେ ଆସଲିନେଇ ବସ ରେ ହେଇ କଣ୍ଟାକ୍ଟରଟା ଯେଉ ତମର ଡେଟି ନାଏନି ଙ୍କ ସ୍ବାମୀ ପରିକା ଦେଖା ହଉଥିଲେ।
ମୁଁ ଅ
ମତେ ଅନା ଖାଲି ଭାଙ୍ଗ ପିଉଚି ବତ୍ ଖାଲି ଯୋଉ ବହୁଧ ଆସିଲି ମ
ଓ ଓ।
ସେ ଗାଡ଼ିଆକରେ ରଖିଥିଲା ଗୋଟେ ଭାଙ୍ଗ ବୋତଲ ଟେ। ମାନେ ମତେ ଟିକେ ଯାଇକି ପଇସା କଲେସନ କରିଦଉଚି ଆସିକି ଭାଙ୍ଗ ପିଇ ଦଉଛି। ଡ୍ରାଇଭରଟା କହୁଚି କହୁଚି ନାହିଁ କରୁଚ କିଛି ଖାଉନି ବୋଲି ପୋଡିଆ ପାନ ଭାଙ୍ଗ ତ ସବୁ ପିଉଚ ଇଆଡେ ନାହିଁ କରୁଚ ମୁଁ କିଛି ଖାଉନି ମାନେ ଏ ଯେତଳେ ପାଖା ପାାଖି ହେଲା ବହୁତ ତାକୁ ତା ମୁଣ୍ଡ ପୁରା ବୁଲେଇଲା। କଣ ମୋ ମୁଣ୍ଡ ବିନ୍ଧୁଚି ତାକୁ କହିଲେ ଏଠି ଶୋଇପଡ଼ ନହେଲେ କହିଲା ନାଇଁ ସୋଇବିନି। ହେଲ୍ପ କରାଯାଇଥିଲା ତାଙ୍କୁ କହୁଚି କହୁଚି ମତେ ଏଠି ଗାଡି ରଖିଥା ମୁଁ ଚାଲି ଚାଲି ପଳେଇବି। କାଲି ମଦୁଆଙ୍କ
ହୁଁ। ଆଉ ଘରେ ସବୁ କିଏ କିଏ ଅଛନ୍ତି ଆପଣଙ୍କର?
ମାନ କେତେଥର ପଚାରୁଚନ୍ତି ଗଟାକୁ?
ତ ସେଟା ତ ଆପଣ ନାନୀ କଥା କହିଲେ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆମ ଘରେ ମ ସ୍ୱାମୀ ମୁଁ ମୋ ମାମା ବାବା ଭାଇ ଆଉ ପୁଅ ଝିଅ
। ଆପଣ ଭାଇ ସାରିଲାଣି।
ହଁ। ଭାଇଛି।
ଆଉଟଡଛ କେମିତି କଣ ହେଲା ଆପଣଙ୍କର?
ରଜ ଗଲାଣି ମାସେ ହେଲାଣି ରଜ।
ସେମିତି କଣ ପାଳନ କଲେ କଣ କଣ ସବୁ ପିଠା ଖାଇଥିଲେ?
ମୁଁ ପାଳନ କରୁନି କି ପିଠା ଖାଉନି।
ହଁ ଭାଇ।
ମତେ ପିଠା ରୁଚୁନି।
। ଆଉ ଦୋଳି ନୂଆ ଡ୍ରେସ୍।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
ହ ଆଉ ମେଡିସିନ ଖାଉଛନ୍ତି।
ହଁ ଖାଇଛି ମନେ ନଥିଲା ଯେ ଏ ଟିକେ ହେଲା ଖାଇଲି ଆସିଲି।
ହୁଁ।
ଖାଇକି ଅଥା ହେଇଲାଣି କାଇଁ ହଉନି ତ? ହଁ।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
ଆଉ ବହୁତ ଦୂର କେବେ ଆସିବେ ନିଜ ଘର କୋଉଠି ଆପଣଙ୍କର?
ଆମର ଏଇଟା କୋଉ ଗାଁଟି ଯୋଉ ନରସିଂହପୁର।
ନରସିଂପୁର କଉ ଜାଗା?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
ଆପଣ ଗାଁ ନାଙ୍କର ମନେ ନାହିଁ।
ହଁ ଏଇଯ କଣ କି ରହୁନ ମନେ କର ରହୁନ ମନେ କର ହ ଯଉ ବେଲିଆ ପାଳ କଣ ବାଲି ବାଲିଆ ପାଳ ନା ବେଲିଆ ତମର କ ଆ କି?
ଆମର କଟକ।
କଟା କା କଉ ଗାଁ?
ବଡ଼ବର।
ଆମର ତ ଗରଙ୍ଗ ଆଉ ଦେଖିନ କି ମୋତେ?
ତ
ଆଁ।
ନାଁ ତ ଅପଣଙ୍କୁ କେବେ ଦେଖିନି?
ମୁଁ ତ ସବୁଦିନ ଦେଖୁଛି।
ମତେ ଦେଖନ୍ତି।
ହଁ ଏଜବ ଯାଉଛ ଲାଇନ ମାରିଆକୁ ଦେଖୁ ଚି ସବୁଦିନ।
ମୁଁ କୋଉଠି ଲାଇନ୍ ମାରି ଆ କୁ
ସବୁଦିନ ଦେଖୁଛି।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
ନାଇଁ ଚାଲନି ପ୍ଲ ପ୍ଳସ ଟୁରେ ଯାଉ ନଥିଲା। ପ୍ଲସ ଟୁ ରେ ଯାଉ ନଥିଲା।
ଆ କଲେଜ ଯାଆନ୍ତିି କି?
କଲେଜ ଯାଉଥିଲ ନା ଲାଇନ ମାରି ଯାଉଥିଲା। ଉଁ।
ସେଟା ମୋର ଯାହା କାମ ମୁଁ ମୋର କରିବି ଆପଣଙ୍କର ଜାଣିବା ସେଇଟାର ଭାଇ ନା।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
ନାଇଁ କହିଲେ ଟିକେ ଭଲ ହୁଅନ୍ତା। ଆଉ ପ୍ଲସ୍ ଥ୍ରୀ କଣ କରୁଚ?
କଣ କହିଲେ?
ପ୍ଲସ୍ ଥ୍ରୀ ପାଠପଢା କେମତି ଚାଲଚି ଫାଷ୍ଟ ସେମଷ୍ଟାର ରେଜଲ୍ଟ ଆସିଲାଣି?
ମୁଁ ଯାଣିଣିି କାଇଁ ଆସିଚି ନା ନାଇଁ?
ହେରା କମାଇଁ ଜାଣିବ ହେରା ପାଠରା ଭଲ ଜିନଷ କି।
ହୁଁ।
ଆଚ୍ଛା।
ସେଥିପାଇଁ ତ ମୁଁ ଜାଣିନି।
ଆଁ?
ସେଥିପାଇଁ ତ ମୁଁ ଜାଣିନି ଆସଚି ନା ନାହିଁ। ହ
ଆଚ୍ଛା। ଆଚ୍ଛା ଆଚ୍ଛା।
ହ
ତମ ମେଡିସିନ୍ ଖାଉଚ?
କଣ କହିଲେ?
ତୋ ମେଡିସନ ଖାଉ ତ? ହୁଁ ଯୋଉ ପାଦ ଫୁଲିଥିଲା କମିଲା?
ନାଇଁ କମିନି।
ଆ କମୁନି କଣ?
କମିବ ଆଉ ଧୀରେ ଧୀରେ ଆଉ।
ଧରେ ମାନେ ଦେଢ ମାସ ହେଲାଣି ବୋଧେ କି ମାସେ।
ମାସେ ହବ। ହ
ଏତେ କଣ
କଣ କହିଲେ?
ମୁଁ କହିଲି ପେଟଟା କାଟୁଚି। ହ
ପେଟ କାଟୁଚି?
ହୁଁ।
ଆଉ ଆପଣ ରେଷ୍ଟ କରନ୍ତୁ ଆଉ। ମୁଁ ରଖୁଚି ଆଉ।
କି ଆପଣ ଆପଣ କଣ କରିବେ କି?
ମୁଁ ଏଠି କାମ ଅଛି ତ ଯିବି।
କୁଆଡେ ଆଉ ଥରେ କର କାଟିକି।
ହୁ